ଆଚ୍ଛା। ଆଉ କଣ କରୁଛନ୍ତି?
ନାଇ, ବସିଛି ଆଉ।
ଓହୋ କିଆ, ପିଆ ସଇଲାଣି। ସରିଲାଣି।
ହଁ, ଖିଆପିଆ ସରିଲାଣି ଆଉ, ଭାଇ ଆସି ଲେ, ଏବେ ଭାଇ ଖାଇବେ। ଆମେ ସବୁ ଖାଇ-ପିଇ ସାଇଲୁଣୁ ଆଉ।
ଆପଣ ଏତେ ରାତିରେ ଫୋନ କରିଥିଲେ?
ଆଜ୍ଞା।
ଏତେ ରାତିରେ କଣ ମନେ ପକେଇଥିଲେ?
ନାଇଁ, ମୁଁ ଟିକେ କହିଲି ଟିକେ ଫୋନ କରିବି ଆଣ୍ଟି କି, ଆଣ୍ଟି କଣ କରୁଛନ୍ତି, ଭଲ ମନ୍ଦ, ଆଣ୍ଟି ତ ମନ ପକ ଉ ନାହାନ୍ତି, ମୁଁ ଟିକେ ମନ ପକେଇ ଫୋନ୍ କଲି ଆଉ।
ଆପଣ କଣ କହୁଛନ୍ତି, ମୁଁ କରିନଥାନ୍ତି ଫୋନ?
ନାଇଁ, ନାଇଁ, ମୁଁ କହିଲି ଏତେ ରାତିରେ ଆଉ ବହୁ ଦିନ ହେଲାଣି କଲ କରିନଥିଲ, ତ ସେଆକୁ କହିଲି ଆଜି ହଁ, ହଠାତ୍ ଏତେ ରାତିରେ କଲ୍ କଲ, ସେଥିପାଇଁ ଆଉ, ନାଇଁ, କଲ୍ କଲ, ଖୁସି ଲାଗିଲା ଆଉ।
ହଁ, ଆଚ୍ଛା। ନାଇଁ, ମୁଁ କଣ କହୁଥିଲି କି? ଆଉ-ଉ ମଣିଷକୁ ସମାଜରେ ରହିବାକୁ ହେଲେ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ୍ୟ। ଶିକ୍ଷା ବିନା ମଣିଷ ର ଅନ୍ୟ ଗତି ନାହିଁ। ଶିକ୍ଷାକୁ ଚାରି କାନ୍ଥ ଭିତରେ ଆବଦ୍ଧ କରି ରଖିହବ ନାହିଁ।
ହୁଁ
ଚା ଚାରି ମାସର ପିଲାଠାରୁ ମଧ୍ୟ କିଛି ଶିକ୍ଷା ଗ୍ରହଣ କରିବାର ଅଛି।
ହୁଁ
ଆପଣ ଜାଣିଛନ୍ତି ନା?
ଶିକ୍ଷାର ଦେଖନ୍ତୁ। ଶିକ୍ଷାର କେବେ ଶେଷ ନଥାଏ। ଅନ୍ତ ନଥାଏ। ହଁ ଗୁରୁ କହିଲେ ଯେ ସ୍କୁ ବିଦ୍ୟାଳୟରେ ବା ଅ ସ୍କୁ ଯୋଉ ଶ୍ରେଣୀ କକ୍ଷରେ ଯିଏ ପାଠ ପଢାଏ କେବଳ ତାଙ୍କୁ ଗୁରୁ କହିଲେ ହବନି। ଆମେ ଜନ୍ମ ହେବା ଠାରୁ ମୃତ୍ୟୁ ଯାଙ୍କେ ଆମେ ଯୋଉମାନଙ୍କ କତିରୁ ଶିକ୍ଷା ଲାଭ କରିଥାଉ ସେମାନେ ହଉଛନ୍ତି ଆମର ଗୁରୁ। ଯେମିତି କିି ଆମ ମା। ପ୍ରଥମ ଗୁରୁ ହଉଛନ୍ତି ଆମ ମା। ଯେମିତି ତାଙ୍କ କତୁରୁ ଆମେ ଖାଇବା, ପିଇବା, ରହିବା, ଚାଲିବା, ଶିଖିବା କହିବା ସବୁ ଜିନିଷ ଶିଖୁଛନ୍ତି। ତ ପ୍ରଥମ ଗୁରୁ ହଉଛନ୍ତି ମା।
ମା।
ହଁ ତାପରେ ହଉଛନ୍ତି କିଏ? ଆମ ପରିବେଶ ପରିବେଶ ହଁ ଆମେ ଛୋ ଛୁଆ ଟା ଯେତେବେଳେ ପ୍ରଥମେ ମାଆ କତିରୁ ଯା ଯିବ ଗଲା ପରିବେଶରୁ ସେ କିଛିଟା ଶିଖିଲା। ଯେମିତି କି ଗଛ କତୁରୁ, ପାଣି କତୁରୁ, ପବନ କତୁରୁ ତ ପରିବେଶ କତୁରୁ ହିଁ ସେ ସବୁ ଶିଖିଲା।
ହଁ।
ତାପରେ ଆସିଲେ ଆମର ଶେ ଶ୍ରେଣୀ ଶିକ୍ଷକ। ସେମାନେ ଆମକୁ ପାଠ ଅଧ୍ୟୟନ ବିଷୟରେ ଶିଖାନ୍ତି ହେଲା। କିନ୍ତୁ ଆମ ପରିବେଶ ଆମ ବନ୍ଧୁ ପରିବାର ବର୍ ଗ ଏମାନେ ଆମକୁ ସମାଜରେ କେମିତି ଚଳିବାକୁ ହବ ଆମକୁ ଶିଖାନ୍ତି।
ହ୍ୟାଲୋ।
ହଁ କୁହନ୍ତୁ।
ହୁଁ ନା ମୋ କହିବା କଥା ଆପଣଙ୍କର କହିବାର ଅର୍ଥ ହେଲା ଆଉ ସେ କେବଳ ଆମେ ବିଦ୍ୟାଳୟ ଏବଂ ପାଠଶାଳାରୁ ମୁଁ ଶି ଶିକ୍ଷା ଗ୍ରହଣ କରିବା କରିପାରିବା ନାହିଁ। ପ୍ରତ୍ୟେକ ଜେଗାରୁ ଶିକ୍ଷା ଗ୍ରହଣ କରିବାର ଅଛି। ପ୍ରତ୍ୟେକ ପ୍ରତ୍ୟେକ ସ୍ଥାନରୁ ମଧ୍ୟ କିଛି ନା କିଛି ଶିକ୍ଷା ଗ୍ରହଣ କରିବାର ଅଛି। ପ୍ରତ୍ୟେକ ପିଲାଙ୍କଠାରୁ ମଧ୍ୟ ଆମେ ଗୋଟେ ବର୍ଷକର ପିଲାଠାରୁ ମଧ୍ୟ ଶିକ୍ଷା ଗ୍ରହଣ କରିପାରିବା।
ହୁଁ। ଯେହେତୁ ମାନେ ମଣିଷ ନୁହେଁ କି ଉଁ ଗଛ ନୁହେଁ ଆମେ ଜୀବଜନ୍ତୁ ସ୍ଥାନ ଗୋଟେ ପିମ୍ପୁଡି କତରୁ ବି ଆମେ ଅନେକ ଜିନିଷ ଶିଖିଥାଉ। ଗୋଟେ ଜୁଳି ଜୁଳିଆ ପୋକ କତରୁ ବି ଆମେ ଅନେକ ଜିନିଷ ଶିଖିଥାଉ, ଆମେ ସ୍କୁଲ ବହିରେ ବି ପଢିଥେବେ ତମେ ଶୁଣିଥିବ?
ହଁ। କୁହନ୍ତୁ।
ଯେମିତି ପିମ୍ପୁଡି ଆମେ କଣ କରୁଛେ ନା ଆମର ଯେତେବେଳେ ଆମର ଆମର ଯେତିକି ଖାଇବା ଦରକାର ନାହିଁ ଆମେ ତାକୁ ସଞ୍ଚୟ କରିକି ରଖୁନା। କିନ୍ତୁ ପିମ୍ପୁଡିକି ଦେଖିଥିବ ଲକ୍ଷ୍ୟ କରିଥିବ। ପିମ୍ପୁଡି ମାନେ କଣ କରନ୍ତି, ନା ପିମ୍ପୁଡି ମାନେ ଯେତେବେଳେ ବର୍ଷା ଆସିବା ପୂର୍ବରୁ ସେମାନେ କଣ କରନ୍ତି, ନା ସେମାନଙ୍କ ଗାତକୁ ସେମାନେ ବହି ବହି ବହି ବହି ଖାଦ୍ୟ ସବୁ ସଞ୍ଚୟ କରି ରଖିଥାନ୍ତି, ତାମାନେସେମାନେ ତାଙ୍କ ଆଗାମୀ ଭବିଷ୍ୟ ତ ପାଇଁ ସେମାନେ ରଖନ୍ତି କାରଣ ବର୍ଷା ହେଇପାରେ ଅତ୍ୟଧିକ ଶୀତ ହେଇପାରେ। ସେମାନେ ଆସିପାରନ୍ତି ଆଉ ସେମାନଙ୍କ ଭିତରେ ଲକ୍ଷ୍ୟ କରିଥିବ ସେମାନଙ୍କ ଭିତ ତେରେ ଏତେ ଏକତା ଭାବ ଥାଏ ଯେ ତମ୍ ଗୋଟେ ପିମ୍ପୁଡି ପଛରେ ଶହେ ଟା ପିମ୍ପୁଡି ଲାଗିଥିବେ।
ହଁ ହଁ।
ତାଙ୍କ ସେମାନେ ଏକତାର ଭାବ ସଁ ଦେଖେଇଥାନ୍ତି, ଏକତାର ଭାବ ଆଉ ପରିଶ୍ରମୀ ମଧ୍ୟ ତାଙ୍କର ଦେଖେଇଥାନ୍ତି।
ହଁ ଏଇଟା ତ ଗୋଟେ ବଡ କଥା ଆପଣ କହିଲେ ପିମ୍ ପିମ୍ପୁଡି କତୁରୁ ଆମର ବହୁତ ବଡ ବହୁତ କିଛି ଶିଖିବାର ଅଛି ଆମର ପିମ୍ପୁଡି ପିମ୍ପୁଡିମାନଙ୍କ ଠାରୁ।
ହୁଁ। ଖାଲି ପିମ୍ପୁଡି ନୁହେଁ ଜୁଳୁ ଜୋଳିଆ ପୋକ ହଉ ବୁଝୁଛନ୍ତି ନା।
ହଁ ଜୁଳୁ ଜୁଳିଆ ପୋକ ତ ଆମର ଗାଁରେ ଯଦି ଲାଇନ ପଳେଇବ ସିଏ ଆମକୁ ଆଲୋକ ପ୍ରଦାନ କରିଥାନ୍ତି ଆପଣ ଏଇଟା ଜାଣିଛନ୍ତି ନାଁ।
ହେଲୋ।
ହଁ।
ଉଁ ମତେ ମା କହିଥିଲେ ଛୋଟବେଳେ ମୁଁ ତ ମୁଁ ଟିକେ ସହରରେ ରହେ ମୁଁ ଏତେ ଭଲସେ ଦେଖି ନାହିଁ। ଆପଣ ଅଁ କହୁଛନ୍ତି ଆପଣ ଟିକେ ଭଲ ସେ କହୁନାହାନ୍ତି।
ହଁ ନାଇଁ ଜୁଳୁ ଜୁଳିଆ ଉଁ ପୋକ ପ୍ରାୟ ତ ବର୍ଷା ଦିନେ ବାହାରନ୍ତି ଏବଂ ସେମାନେ ମୁଖ୍ୟତଃ ରାତିରେ ବାହାରନ୍ତି
ହୁଁ
ରାତିରେ ଜୁଳୁ ଜୁଳିଆ ପୋକ ଗୁଡିକ ଚକଚକ୍ ମାରିଥାନ୍ତି ଏବଂ ଝିଲମିଲ୍ ଦେଖା ହୁଅନ୍ତି
ତା ନାଁ ସେଇଥିପାଇଁ ବୋଧେ ଜୁଳି ଜୁଳିଆ ପୋକ ମାନେ ଜଳୁ
ହଁ ନାଁ ଟିକେ ସିଏ ସବୁ ସବୁବେଳେ ଆଜ୍ଞା ମୁଁ କଣ ଆପଣଙ୍କୁ କହିବି ଦିନରେ ସେ ଉଁ ଜ ଦିନେରେ ସେ ଜଳନ୍ତି ନାହିଁ ଯେମେତି ଆଜ୍ଞା ରାତି ହବ ସିଏତ ଚିକି ଚିକି ମାରନ୍ତି ଆଉଁ
ତା ପଛରେ ଲାଇଟ ଭଳିଆ କିଛି ଏଁପ୍
ହଁ ପିଲାମାନେ ଛୋଟ ଛୋଟ ଛୋଟ ଛୋଟ ପିଲାମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇଥାନ୍ତି ପ୍ରାୟତଃ ଏଇ ସବୁ ତୁବି ଯଉଁ ଆମର ଉଁ ଓଁ ମ୍ ମ୍ ନେଟୱାର୍କ ପ୍ରୋବ୍ଲେମ୍ ଯୋଗୁଁ ସବୁ ଏଇଯଉ ଫାଇଭ୍ ଜି ହେଇଗଲା ସବୁ ପୋକ ମାଛି ଭଲମନ୍ଦ ଏଇ ଯେଉଁ ଚଢେଇ ଫଡେଇ ସବୁ ଭଲ ମନ୍ଦ ସବୁ ଧୀରେ ଧୀରେ ଲୋପ୍ ପାଇବାରେ ଲାଗିଲାଣି
ହୁଁ
ତମେ ଜାଣିଛନ୍ତି ନାଁ ଏ ବିଷୟରେ ସବୁ
ହଁ ଖବର କାଗଜରେ ଟିକେ ଟିକେ ପଢୁଛି ଆଉଁ ଉଁ ସମାଚାରରେ ଟିକେ ଶୁଣୁଛି
ହଁ
ହଁ ପରିବେଶ କୁ ଗୋଟେ ବଡଅଁ ଜୀବ ହଉ ବା ଛୋଟ ଜୀବ ହଉ ସମସ୍ତେଙ୍କର ସମାନ କାର୍ଯ୍ୟ ରହିଛି ହେଲା ସମସ୍ତଙ୍କ ଭିତରେସଁ ସମନ୍ୱୟ ରଖ୍ୟା ହେଲେ ତାହେଲେ ପରିବେଶ ଭିତରେ ସମନ୍ୱୟ ରହିବ ବୁଝୁଛନ୍ତି ହଁ ଚୁଁ ଗୋଟେ ଜିଆକୁ ଦେଖନ୍ତୁ ଜିଆ ଯଦି ନ ରହିବ ଆମ ମୂର୍ତ୍ତିକା ଉର୍ବର ହବ କି
ସ୍ୱାଭାବିକ ଜିଆ ବି ରହିବା ଆବଶ୍ୟକ ଆମ ପରିବେଶରେ
ଗ୍ରୋହ ବା ଗୃହତ ହଉ ତ ସବୁ ପ୍ରାଣୀର ସବୁ ଜୀବର ସବୁ ଉଁ ପଦାର୍ଥର ରହିବା ଆବଶ୍ୟକ କିନ୍ତୁ କିନ୍ତୁ ଏଇ ସବୁ ଜିନିଷ ଲୋପ ପାଉଛି କେବଳ ମଣିଷର କାର୍ଯ୍ୟକଳାପ ପାଇଁ।
ମାଉସୀ କାର୍ଯ୍ୟକଳାପ ନାହିଁ ଆପଣ ଯୋଉଟା କହିଲେ ଠିକ କଥା। ସବୁରି ମୂଳ ମଣିଷ ହିଁ ଦାଇ ଜଙ୍ଗଲ ରୋପଣ କରୁଛି ମଣିଷ। ପଶୁ ବା ପଶୁ ପକ୍ଷୀ ମାନେ ଗାଁକୁ ଆସୁ ଛନ୍ତି କଣ ପାଇଁ କେବଳ ମଣିଷ ଲାଗି। ମଣିଷ ଜନସଂଖ୍ୟା ବୃଦ୍ଧି ହେତୁ ଯେହେତୁ, ଜମି ସଟେଜ ଲୋକମାନେ ସବୁ ସରକାର ଆମର ପାହାଡ଼ ବୃକ୍ଷରୋପଣ କରି ଘର ଦ୍ୱାରା ସବୁ ବନାଇବାରେ ଲାଗିଛନ୍ତି। ଏବଂ ସେ ଯଉ ବ ବନ୍ୟଜନ୍ତୁ ସବୁ ରହିବେ କଉଠି। ସେ ସବୁ ଗାଁକୁ ଆସୁଛନ୍ତି। ଗାଁକୁ ଆସିବା ଦ୍ଵାରା ବହୁତ କ୍ଷତି କରୁଛନ୍ତି। ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ଦିନ ମଧ୍ୟ ହଉଛି
ଲୋକମାନେ ତ ଅସୁବିଧାରେ ରହୁଛନ୍ତି। କିନ୍ତୁ ଲୋକମାନ ଙ୍କୁ ବି ତାଙ୍କୁ ମାରି ଖାଇ ଦଉଛନ୍ତି, ଯାହା ଫଳରେ ତାଙ୍କର ସଂଖ୍ୟା ବି ଲୋପ ପାଇଯାଉଛି। ମଣିଷ ଏଥିରୁ ଲୋଭି ହେଇଯାଉଛି। ତାଙ୍କର ଦାନ୍ ଦାନ୍ତ ନେଇ ତାଙ୍କର ଛାଲ ନେଇ ବିକିକି ପଇସା ଅର୍ଥ ଉପାର୍ଜନ କରୁଛନ୍ତି।
ହଁ। ଏ ସବୁ ବୁଦ୍ଧି ମାନେ ଅପ ବୃଦ୍ଧି ସବୁ ଏସବୁ ଅପବୃଦ୍ଧି ମଣିଷ ମନରେ ସବୁ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଆରେ ମୁଖ୍ୟ କାରଣ ଲୋଭ।
ଲୋଭ ମୋହ ମାୟା କଣ ଅ ଛି ଆଜ୍ଞା ଜୀବନରେ ମୁଁ ଗୋଟେ କଥା ଆପଣଙ୍କୁ କହୁଛି ଜୀବନରେ କିଛି ନାହିଁ। ଆଜି ଆମେ ଆଜି ଆମେ ଆଜି ଆଜି ଆମ ନିଃଶ୍ଵାସ ପ୍ରଶ୍ଵାସ ଚାଲିଛି। କାଲିକି ଆମେ ଯଦି ଆଜି ଶୋଇପଡ଼ିବା କାଲିକି ଉଠିବା କି ନାହିଁ ସେଇଟା ବି ଆମ ଉପରେ ଡିପେଣ୍ଡ କରେ ନା।
କାଲି ର ସକାଳ କିଏ ଦେଖିଛି?
କାଲିର ସକାଳ କିଏ ଦେଖିଛି କଥାରେ ଅଛି। କଣ ଆଜ୍ଞା ଲୋଭ କଣ ମୋହ ମାୟା କିଛି ନାହିଁ ଜୀବନରେ।
କିନ୍ତୁ ଆପଣଙ୍କ ଗ୍ରାମରେ ଏବେ ଯୋଉ ଗୋଟେ ଥିଲା ଜଙ୍ଗଲ ଭଳିଆ ସିଏ ଏବେ ଅଛି ନା ତାକୁ କାଟି ସାରିଲେଣି ଲୋକ।
ଆଜ୍ଞା ନାଇଁ ସେ ଜଙ୍ଗଲଟି ଆମର ଅଛି। ଆଉ ପ୍ରାୟ ପ୍ରାୟତଃ ସେ ଜଙ୍ଗଲରେ ଘୁଷୁରୀ କେଇଟା ରହିଯାଇଥିଲେ ଆଠ ଦଶଟା। ସିଏ ଏବେ ବାରା ରେ ପରିଣତ ହେଇଗଲେଣି। ଆଉ ଓ ସେ ଗାଁର ଲୋକଙ୍କୁ ରଖେଇ ବସେଇ ଦେଉଛନ୍ତି। ସାରୁ ଭଲ ମନ୍ଦ ଆଉ କିଛି ଲଗେଇ ଲାଗେଇ ଦେଉନାହାନ୍ତି ଗାଁରେ।
ସେପଟେ ତ ସେଇ ଅସୁବିଧା ଆଉ କଣ କହିବି ତାଙ୍କ ଜାଗାରେ ଆମେ ଯାଇକି ଘର କରିକି ରହିଲେ। ତ ସେମାନେ ଆଉ କୁଆଡେ ଯିବେ ସେମାନେ ଖାଇବେ କଣ?
ହଁ ଠିକ୍ କଥା ଆପଣ କହିଲେ। ସେମାନେ ଯେହେତୁ ଜଙ୍ଗଲରେ ଖାଦ୍ୟ ପାଉନାହାନ୍ତି ତାଙ୍କ ଘର ଭାଙ୍ଗିଲେ ଅଟୋମେଟିକ୍ ସେ ଆସି ଆମ ଘରକୁ ଆକ୍ରମଣ କରିବେ।
ହୁଁ। ଏହି ସବୁ କାର୍ଯ୍ୟକଳାପ ତ ଏଇନା ସବୁ ଆଡେ ଖାଲି ତମ ଆଡେ ନୁହଁ ଆମ ଆଡେ। ସାରା ପୃଥିବୀରେ ଏଇ ସବୁ ଜିନିଷ ଚାଲିଛି।
ହଁ।
ଆଉ ଆପଣ କେବେ ବାରା ଫାରା ଧରିଛନ୍ତି ନା ଧରି ନାହାନ୍ତି?
ନାଇଁ ଆଜ୍ଞା ସେ ଜନ୍ତୁ କଣ ଆମେ ଧରିପାରିବୁ?
ହଁ ମୁଁ ଶୁଣିଛି ଆପଣଙ୍କ ଗ୍ରାମର କିଛି ଏ ଦୁର୍ଦ୍ଦାନ୍ତ ଯୁବକ ବାରାକୁ ଧରିକି ମାରିକି ବିକ୍ରି କରୁଛନ୍ତି।
ନାଇଁ ଆଜ୍ଞା ଆମର ଆପଣ ଭୁଲ ଖବର ପାଇଛନ୍ତି। ଆପଣଙ୍କୁ ଏ ଖବର ଦେଲା କିଏ ଆପଣଙ୍କୁ ଏଇଟା ଭୁଲ ଖବର।
ଓ ହୋ ତାହେଲେ ଲୋକ ମିଛରେ ଅପପ୍ରଚାର କରୁଛନ୍ତି ଆଉ।
ହଁ ଲୋକଙ୍କ କଥା ଆଜ୍ଞା ମୁଁ ଆପଣଙ୍କୁ କହିବି, ଯଦି ଆମେ ଲୋକଙ୍କ କଥା ଶୁଣିବା ନା ଆମେ ସମାଜରେ ବାଟ ଚାଲିପାରିବାନି। ଜମା ଆପଣ ଆପଣ ଲୋକଙ୍କ କଥାକୁ ଜମା ବି ମାନେ ଅନାନ୍ତୁ ନାହିଁ ଶୁଣନ୍ତୁ ନାହିଁ ଲୋକ ଙ୍କ କଥାକୁ।
ଜୀବ ଜନ୍ତୁ ସବୁ ସୁରକ୍ଷିତ ହେଇକି ଅଛନ୍ତି।
ଜୀବଜନ୍ତୁ ସବୁ ସୁରକ୍ଷିତ ମାନେ ଆମର ଲୋକମାନେ ଆକ୍ଚୁଲି ଆମ ଗାଁର ଲୋକ ମାନେ ଜୀବ ମାନଙ୍କୁ ଭଲ ପାଆନ୍ତି।
ଆଉ ଏତେ ଦିନ ପରେ ଗୋଟେ ଶୁଣିବାକୁ ପାଇଲି ଯେ କିଛି ଲୋକ ଏବେ ବି ଲୋକ ଙ୍କ ମନରେ। ଭଲ ପାଇବା ଅଛି ସ୍ନେହ୍ ଭାବ ଅଛି ଜୀବଜନ୍ତୁ ଙ୍କ ପ୍ରତି ପରିବେଶ ପ୍ରତି ବହୁତ ଖୁସି ଲାଗିଲା।
ହଁ। ନାଁ ଅଛି ଅନେକ ଜାଗା ରେ ଜୀବଜନ୍ତୁ ପ୍ରତି ଅନ୍ୟାୟ ହଉଛି ପ୍ରାୟ ତ ଜେଗା ରେ ସବୁ ଖବର କାଗଜ ରେ ବାହାରୁଛି ଏବଂ ନ୍ୟୁଜ୍ ରେ ମଧ୍ୟ ବାହାରୁଛି। ହାତୀ କିି ଗୁଳି କରି ମାରିଦେଲେ ପୋଲିସ୍ ଏଗୁଡିକ ସବୁ ଏଇ ଭଳିଆ ନ୍ୟୁଜ୍। ସବୁ ବାହାରୁଛି। ଏ ହାତୀ ଆଜି ପଶିକି ସେ ଗାଁରେ ଭଙ୍ଗାରୁୁଜା କରିଦେଲା ହାତୀ ଗାଁ କୁ ଆସିଲା କଣ ପାଇଁ ମତେ ଗୋଟେ କଥା କହିଲେ ଆପଣ।
ହୁଁ। ତାଙ୍କ ଘର ଦ୍ଵାର ସବୁ ଇଏ କରି ଦଉଛନ୍ତି ଆଉ ସେ କଣ କରିବେ କୁଆଡେ ଯିବେ।
ହଁ ଆଜ୍ଞା ସମୟ ହେଇ ଗଲାଣି ଆଜ୍ଞା।
ଆଜ୍ଞା ଆପଣ ଆଉ ଶୋଇବେ ଆଉ ବହୁତ ଥକି ଯାଇ
ଆଜ୍ଞା ନାଇଁ ଆଜ୍ଞା ଆମର କାମ କଣ ଆମେ ଘରେ ବସିଛୁ ଥକିବୁ କାହିଁକି।
ଶୁଭ ରାତ୍ରୀ।
ଆଜ୍ଞା-ଆଜ୍ଞା ଶୁଭ ରାତ୍ରୀ।